କଣ କରୁଛ?
ଏଇ ରୋଷେଇ।
ଓହୋ ସିଲେଇ କରୁନ କି ଏଇନା?
ନା ଆଜି ଗୁରୁବାର।
ଓହୋ ଗୁରୁବାର ସିଲେଇ ବନ୍ଦ।
ହଁ।
ହଁ ସକାଳୁ ପଖାଳ ଭାତ ଖାଇସାରିଲଣି ନା।
ନା ନା। ଏଇ ଛୁଆ ତାଙ୍କର ଖାଉଛନ୍ତି ନା ଭାତ।
ତମେ ଜଳଖିଆ ଏଇନା ଖାଇଦଉଛ ପୁଣି ଖରାବେଳେ ଭାତ ଖାଇବ ଏକାଥରେ।
ହଁ ହୁଁ।
ହୁଁ ଆଉ ତମର ସେ ଯୋଉ ପାଣିରେ ଭାତ ହଉଛି ନା?
କୋଉ ପାଣି ମାନେ?
ତମ ଟ୍ୟୁବଲ୍ ପାଣି ଟାରେ ଭାତ ହଉଛି ନା?
ନାଁ ଆମ ଟ୍ୟୁବଲ ପାଣିରେ ହଉନି ଆମର ପା ଆକ୍ଯୁଗାରିୟମ ସେଥିପାଇଁ ଲଗେଇଛୁ।
ଓହୋ, ସେଇଟାରେ ପାଣି ମାରୁଥିବ ଭାତ ହଉଥିବ।
ହଁ ଆମର ଆକ୍ଯୁଗାଡ୍ ପାଣିରେ ଭାତ ହଉଚି ଭଲ ହଉଚି ଭାତ ଆକ୍ଯୁଗାଡ୍ ପାଣିରେ।
ହୁଁ ହୁଁ। ଆମର ତ ପୋଖରୀ ପାଣିରେ ଭାତ ରାନ୍ଧିବୁ ଆଉ।
ହୁଁ ପୋଖରୀ ପାଣିରେ ଭାତ ନହେଲେ ଭାତ ହବନି।
ହଁ ଯୋଉ ଗାଁ ରେ ଯାହା ଆଉ। କରିବେ କଣ ଯଉ ଗାଁରେ ପାଣି ଅସୁବିଧା ଆଉ।
ଆମ ଘରେ କେହି ଜାଣିନାହାନ୍ତି ଆମେ ପୋଖରୀ ପାଣିରେ ଭାତ ରାନ୍ଧୁଛୁ ବୋଲି।
ଆଉ?
ନା ଜାଣିଛନ୍ତି ସେମିତି ସମସ୍ତେ ବି ଜାଣିନାହାନ୍ତି।
ହୁଁ ହୁଁ।
ହଁ। ଆଉ? ଖାଲି ଆମ ଘରେ ଜାଣିଛନ୍ତି ନା ବନ୍ଧୁବାନ୍ଧବ ସେ ମାନେ ମୋ ନାନୀ ଘର।
ହୁଁ ହୁଁ ହଁ ହଁ ହମ ଜାଣନ୍ତୁ ନଜାଣନ୍ତୁ କଣ କରିବେ ସେ ଜାଣିଲେ ସୁଧା।
ହଁ ମୁଁ ତ ଯେତେବେଳେ ବାହା ହେଇଥିଲି ମୁଁ ବି ଜାଣିନଥିଲି ପୋଖରୀ ପାଣିରେ ଭାତ ହୁଏ ବୋଲି ଆଉ।
ହୁଁ।
ତାପରେ ଏଠିକି ଆସିଲା ପରେ କହିଲେ ପୋଖରୀ ପାଣି ଯାଉନୁ ମା ଗଲେ ଆଗକୁ ଯାଇନ ଥିବୁ ଗରେ ପାଣି ଆଣିବ ଭାତ ରନ୍ଧାହବ ମୁଁ କହିଲି କଣ ଗଡିଆ ପାଣିରେ ଭାତ ରନ୍ଧା ହବ କହିଲେ ହଁ।
ହୁଁ।
ଭାତ ଟା ଖାଲି ରନ୍ଧା ହେବ କିନ୍ତୁ ପଖାଳିବେ ଟ୍ୟୁୱେଲ ପାଣି ଆଉ ଗଡ଼ିଆ ପାଣି ମିଶିକି ପଖାଳିଲେ ହବ ନହେଲେ ଖାଲି ଟ୍ୱ୍ୟବଲ ପାଣିରେ ପଖାଳି ଦେଲେ ହବ।
ତମର ଅଳ୍ପୀକିଆ ଭାତ ହେଇଯାଉଥିବ ଏୟା ଆଉ।
ନା ନା ଅଳ୍ପ କଣ ଭାତ କି ଯାହେନେ ଆମର ସେଇ ଏରା ଖରା ବେଳେ ମାଣେ ଚାଉଳ ବସେ। ମାଣେ ଆଉ ଦି ମୁଠା ପକେଇଦେଲେ ସମସ୍ତେ ଖାଆନ୍ତି ରାତିରେ ଦି ମାଣେ ଚା ଚାଉଳ ବସେଇଲେ ପଖାଳ ହୁଏ ଦି ମାଣେ ପରେ ଚାଉଳ।
ଦି ମାଣେ ପଡେ ସି ପରେ ଚାଉଳ ପକେଇଲେ ପଖାଳ ଭାତ ଆଉ ରାତିରେ ଯୋଉଦିନ ବୁଧବାରେ ଗୁର ଶୁକ୍ କ୍ରୁବାରେ ରବିବାର ଥିବ ରାତିରେ ଦିଇଟା ଖାଇକି ଆଉ ଭାତ ପଖାଳି ଦେଲେ ତା ପରଦିନ ଫୁଣି ପଖାଳ ଖା
ହୁଁ ହୁଁ।
ହୁଁ।
ହୁଁ ହାଲୋ।
ଆଉ ରଜ ପାଇଁ କଣ ଡ୍ରେସ୍ ପତର ଛୁଆ ଆଣିଲେଣି ନା ତମର ଆଣି ଆସୁଥୁବେ ଡ୍ରେସ୍।
ସମସ୍ତେ
ହୁଁ।
ତମମାନଙ୍କର ତମମାନଙ୍କର ଆସିବ ନା ଶାଢୀ।
ହଁ ଶାଢୀ ନା ଆହୁରି କଣ ଆଣୁଛି ଆମର।
ହୁ ପୁରୁଣା ହେଇଗଲୁଣି ଆଉ କଁ କରିବ ଶାଢୀ।
ହଁ।
ଆଉ
ଆମ ନାଗି କିଏ ଆଣୁଚି ଲୋ ଆଗେ ଛୁଆଙ୍କ କଥା ବୁଝିବୁ ନା ଆମ କଥା କିଏ ବୁଝୁଚି।
ସାବିତ୍ରୀ କି ଶାଢୀ ଆଣୁ ନା।
ନାଁ ନାଁ ଆମର ଯୋଉ ଶାଢୀ ଘରେ ଥାଏ ସେଇ ଶାଢୀରେ ପୂଜା କରୁ। ହଁ ତୋର ଆଣିକି ଦେଇଛି ଯୋଉ ସନ୍ତୋଷ।
ତୋର ଦିଅନ୍ତି ମୋର ସେ ଘରେ ଦିଅନ୍ତି ସାବିତ୍ରୀ ଓଷାକୁ ଶାଢୀ।
ହଁ ନାଁ ଆମ ଘରମାନଙ୍କରେ ବି ଆଉ ଆଣୁନାହାନ୍ତି।
ହଁ ନାଁ ଘରେ ଦିଅନ୍ତି ସାବିତ୍ରୀରେ ଶାଢୀ ଦିଅନ୍ତି ରଜରେ ଦିଅନ୍ତି। ଆଉ ଦୁତିଆ ଓଷାରେ ଦିଅନ୍ତି ଉଁ କୁହନ୍ତି ଏଟାରେ ଅଷ୍ଟମୀରେ ଦିଅନ୍ତି।
ହଁ।
ବର୍ଷୁକୁ ଚାରିଖଣ୍ଡ ଦେବେ ଆଉ।
ହୁଁ ହୁଁ।
ହଁ। ଆଉ ଆଉ ଯଦି କାମ କାର୍ଯ୍ୟ ପଇଲା ହେଟା ଅଲଗା ହେଟା ଆଣିବୁ ଅଲଗା। କିନ୍ତୁ ବର୍ଷୁ ବର୍ଷୁକୁ ଚାରିଖଣ୍ଡ ଉଁ ଦେବେ।
ଆପଣୁଙ୍କୁ
ଆଉ
ଆମହ ବାପ ଦି ତିନି ଖଣ୍ଡ ଦିଅନ୍ତିି ଏମିତି ଆଉଁ ଏଇ ଅଷ୍ଟମୀରେ ଥରେ ନାଇଁ ଯୋଉ କାଳୀପୂଜାକୁ ଡାକି ନିଅନ୍ତି ଥରେ।
ହୁଁ।
ଆଉ ସେଇ ରଜେରେ ଥରେ ଦୁତିଆ ଓଷାରେ ଥରେ ଏଇଆ ଆଉଁ ଅଷ୍ଟମୀ ଫଷ୍ଟମୀରେ ଦିଅନ୍ତିନି।
ନା ଅଷ୍ଟମୀରେ ଦଉଚନ୍ତି। ଅଷ୍ଟମୀରେ ଦଉଛତି ପୁଅକୁ ଦିଅନ୍ତି ମତେ ଦିଅନ୍ତି ଆଙ୍କୁ ଦିଅନ୍ତି।
ନାଁ ମୋର ଆଉ ଦଉନାହାନ୍ତି।
ଏଇ ଆଙ୍କୁ ଆଗୁରୁ ପହିଲୁ ଦି ବର୍ଷ ଜିନ୍ ପ୍ୟାଣ୍ଟେ ସାର୍ଟ ଦେଲେ।
ହଁ।
ତାପରେ ଆଉ ଦଉନାହାନ୍ତି ଇଁ ଜିନ୍ ପେଣ୍ଟେ ସାର୍ଟେ ଏଇ ଗୋଟେ ଟ୍ରାକ୍ ପେଣ୍ଟେ ଆଉ ଗୋଟେ ଏ ସ୍ପଟିଂ ଗଞ୍ଜିଟେ ଦେଇ ଦେଉଛନ୍ତି ଆଉ ତାଙ୍କୁ।
ହଁ ଯେ ଯାହା ହେଲା ଯାହା ପାଇଲେ ଦେଲେ କଣ ହେଲା ସେଠୁ।
ଆଉ?
ହୁଁ
ଖରାରୁ ପଖାଳ ଖାଇବ ନା ଗରମ ଖାଇବ?
ନାଁ ସେ ପଖାଳ ଖାଇମୁନୁ।
ଗରମ ଖାଇବ?
ହଁ।
ହଁ ଭାତଟା ଚୁଲିରେ ବସଉଚ ନା ଗ୍ୟାସରେ?
ନାଁ ଚୁଲି।
ଏଇନା ଚୁଲିରେ ଆମର ଅଧିକାଂଶ ଜିନିଷ କରି ନେଇ ଯାଉଚୁ।
ଆଉ ରାତିରେ ଚୁଲିରେ କରୁଚ?
ହଁ କେରା ରାତିରେ କେତଳେ କେମିତି ଧର ଚୁଲିରେ ଭାତ କରୁଚୁ। ଆଉ ରୁଟିଟା ଗ୍ୟାସରେ କରଚୁ।
ଓହୋ?
ଆଉ ତରକାରୀ ପତ୍ର କେତେଳେ ଗ୍ୟାସରେ କେତଳେ ଚୁଲିରେ କରିଦଉ ଆଉ।
ଓହୋ। ଆଉ ଲାଇ ଲାଇନ ଅଛି ନା?
ହଁ ଥିଲା ତ ମୁଁ ଚୁଲି କ ତିରେ ବସିଥିଲ ମୁଁ ଦେଖିନି ଲାଇନ, ମୁଁ ଲାଇନ ଦେଖିନେହିଁ ମୁଁ ଚୁଲିିକତିରେ ବସିଚି।
ବର୍ଷା ତ, ବର୍ଷା ତ ଉଠେଇଲା ଭଳିଆ ହେଲାଣି। କାଲି କାଲି ରାତିରେ ଦେଖୁଛ ନା କେମତି ବର୍ଷା ସନ୍ଧ୍ୟାବେଳେ ଉଠେଇଥିଲା ଭାଙ୍ଗଗଲା, ରଜରେପା ଏ ବର୍ଷ ହଁ ବର୍ଷା, ବିଜୁଳି ସବୁ ଅଛି ମୋବାଇଲରେ ଦେଖଉଛି। ରଜରେ ଘରୁ ବାହାରକୁ ବାହାରିବେନି।
ସତରେ ନା କଣ?
ହଁ ପା ତମେ ଦେଖୁନ କି ଫୋନ? ପ ପହିଲୁ ରଜ କତରୁ ତମେ ରଜରେ ଘରୁ ଅଁ କନ୍ତି ବାହାରୁ କୁ ବାହାରିବା ମନା।
ସତରେ ନା କଣ?
ମୋବାଇଲ ଦେଖିଦବ ଦେଖଉଛି ନ୍ୟୁଜରେ। ରଜରେ ବର୍ଷା, ବିଜୁଳି, ଘଡ଼ଘଡ଼ି, ବଜ୍ର ଦେଖଉଛି ତ କଣ ହବ କେଜାଣି?
ଉଁ, ହୁଁ।
ରଜରେ ତମ ସେଇ ସାଇରେ ଦୋଳି ପାରନା ତମ ହଁ କୋଉ ଦିନ କଣ ସତର୍କ? ନଥିବ ହଁ। ସେ ଯାହେନେ ଦେଖିବ ହବ। ଏ ଯୋଉ ବର୍ଷା, ବର୍ଷ ନା ଜିଲାକୁ କିଛି ଦେଖେଇନି ଖାଲି ହବାର ଅଛି ଦେଖଉଛି।
ଓଁହୋ।
ପୁଣି ରଜ ପାଖିଆ ହେଇଆସିନେ ଦେଖେଇବ ଆଉ ରଜ ଥିନେ ଦିନେ ଦି ଦିନି ଆଉ ଦିନେ କେତେ ଦିନେ ଦେଖେଇବ ଆଉ?
ହୁଁ
ତମ ସାହିରେ ଦୋଳି ପଡ଼େ ନା କୋଉଠିକି ଯାଅ ଖେଳିବାକୁ ରଜରେ?
ମୋ ଶାଶୁଘର କଥା କହୁଥିଲ ମୋ ବାପାଘର କଥା।
ନା ତମ ବାପଘର କଥା କହୁଛି, ଶାଶୁଘର କଥା
ହଁ ମ ବାପ ଘର ହଉଚି ଚି ଆମ ଘର ଆମ ମାନେ ସେଇ ଆମ ଘର ପାଖିଆ ପଡେ ଆଉ।
ସବୁ ପ୍ରକାର ଦୋଳି ପଡେ ନୁହେଁକି?
ହଁ।
ଅ ହଁ ମାନେ ଆଉ କଣ ମନା ବଜାର ବସେ ନା ଖାଲି ଦୋଳି?
ହୁଁ ମନା ବଜାର ବସୁଚି।
ବସିଚି ଏଇ ଟେସନାରୀ ଫେସନାରୀ ଜିନିଷ ସବୁ ପଡୁଚି?
ହୁଁ।
ହଁ ହଁ। ଦେଖ ଇଏ ଆସନ୍ତୁ ମୁଁ କହିବି ଚାଲ ଯିବା ଟିକେ ଦିନେ ବୁଲିକି ଆସିବା। ନେବେ କି କଣ କେଜାଣି?
ଜି କୋଉ ଦିନ ଆସିବ କି ସେଏ?
ଆସିବାର ଅଛି ରଜ ଦିନ ଆସନେ ରଜ ତିନି ଦିନି ରହିକି ପଳେଇବେ ଦେଖିବା ଆଉ ଆସନ୍ତୁ କମିତି
ଟିକେ ଦିନେ ବୁଲିକି ଆସିବା ଆଉ। ନେବେ କି ନାଇଁ ଠିକି ନାଇଁ।
କହିବ ବୁଲିକି ପଳେଇ ଆସିବନି ନବନି କାହିଁକି?
ମାନେ ମୁଁ ଦେଖିନି ଟୋଟାଲି ବେଲ ବାଳି ରଜ। ଦେଖନି ଦେଖିଆ କହିବି ଆଉ। କୁଆଡେ କହନ୍ତୁ ତମ ଘରଟା କୋଉ ପଟ ସାଇରେ କହୁନୁ?
ଆମ ଘରଟା ସନ୍ତୋଷ ସାର ଦେଖିଚି।
ଆ ହ ଦେଖିବା ହଁ ତମେ ଯଦି ଯାଇଥିବ ତାହେଲେ ଯିବି ଆଉ।
ହଁ ମୁଁ ଜିମି ଯେ ମଝି ରଜ କି ଲାଷ୍ଟ ରଜ ଜିମି ମୁଁ।
ହୁଁ ହୁଁ।
ଆ
ଏ ତମର ହଉ ତମ ରଜ ପାଇଁ ତମେ ତ କୁଆଡେ ଯାଇ ଗଲ ନା ଯାଇନ ସେ ତମ ଦେଇ ଘର
ନା ନା ଯାଇନୁ କୁଆଡେ।
ହଁ ତମେ ତ ଧରମ ଶୁକୁତ ଘରକୁ ଯାଅ ନା?
ହଁ।
ଅ ହଁ ଆମର ବା ରଜରେ ପାଞ୍ଚ ଛଅ ଘର ବନ୍ଧୁ ଛଅ ଘର ଆମର ରଜରେ।
ହଁ
ନଣନ୍ଦ ଦି ଜଣ ପିଇସି ସେ ଯୋଉ ଯୋଉ ସେଇ ବଣିଆ ପଶି ଦେଇ ଘର ଏଠି ଗାଁ ରେ ଧରମ ଘର।
ତୋର ତ ନଣଦ ଥାଇକି ଏତିକି ଆମ ତ ନଣଦ ନ ଥାଇ କି ପିଇସି ଶାଶୁ ଗୋଟେ ହେଇକି ଆହୁରି ଦୁର୍ନିଆ ଆମର।
ହୁଁ ଯାଆନ୍ତି ନା ସବୁଆଡେ ଭାଇହେରା ସମ କରୁ
ହୁଁ ଆମର ଶଙ୍କରପୁରୁ ଦେଇ ଘରକୁ ଯିବେ ଧରର୍ମ ଦେଇ ଜାଏ ଶଙ୍କରପୁରୁରେ।
ହଁ।
ତାଙ୍କ ଘରକୁ ଯିବେ ପୁଣି ଯୋଉ ଏଇ ଗାଁରେ ଯୋଉ ଆତନା ଘର
ହଁ।
ତାଙ୍କଘରକୁ ଯିବେ। ଆହୁରି ଯିବେ ଏଇ ଯୋଉଁ ଆମ ଘର ପାଖରେ ଯୋଉଁ ଉଁ ବୋଉଙ୍କ ନଣନ୍ଦ ତାଙ୍କ ଘରକୁ ଯିବେ ହଁ। ଆମ ଦେଇ ଘରୁକୁ ଯିବେ।
ଅଁ ହଁ
ଆ ଦେଇଙ୍କ ଝିଅ ଘରୁକୁ ଯିବେ।
ଦେଇଙ୍କ ଝିଅ ଘରକୁ ବି ଯାଉଚ?
ହଁ।
ଓହୋ କଁ ସବୁବର୍ଷ ଯାଅ?
ହଁ ରଜରେ ଯାଉଚୁ ବା ରଜରେ ଦୂତୀଆ ଓଷାରେ।
ଦୂତିଆ ଓଷାରେ ଯାଉଚ?
ହଁ।
ଉଁ ହୁଁ। ଆଉ କଣ କରିବୁ?
ଏ ଅଷ୍ଟମୀ ଅଷ୍ଟମୀ ଆଉ ଏତେ ହେଲେଣି ଆଉ।
ହଉ ରଖ ତାହାନେ ପୁଅଟା ମାଗୁଚି ଭାତ ଦେମିଁ।
ହ ହଉ ମୁଁ ଯାଉଚି।
ହଁ।
ଯିବୁ।
ହାଲୋ।